ହଁ କଣ କରୁଚ?
ଏଇ ବଇଥିଲି ତମେ କଣ କରୁଚ?
ମୁଁ ଏଇଟୁ ବୁଲୁଚି ଆଉ।
ଆଉ କଣ ଖାଇଚ?
ଖାଇନି ଦହିବରା ଖାଇବି ଆଉ।
ଅ ହାଁ କିଏ କିଏ କିଏ ଅଛନ୍ତି?
ଘରେ ଆମର ମାମା ବାବା ମୁଁ ଆଉ।
ଆଉ କିଏ ଭାଇ ଭଉଣୀ ନାହାନ୍ତି?
ନା ମୁଁ ଗୋଟିଏ ଚାଇଲଡି।
ବାବା କଣ କରନ୍ତି?
ବାବା ମୋର ବିଜନେସ ମ୍ୟାନ।
ତାଙ୍କ ଏଜ୍ କେତେ ହବ?
ତାଙ୍କ ଏଜ ଏଇ ଫର୍ଟି ଟୁ ଆଉ।
ମାମା?
ମୋ ମାମା ହାଉସ ୱାଇଫ ପ୍ଲସ ଟେଲର କାମ କରନ୍ତି ଆଉ। ତାଙ୍କର ବି ସେମିତି ଏଜେ କେତେ ସେଇ ଚାଳିଶି ଖଣ୍ଡେ ଆଉ।
ଆ ତମେ କଣ କରୁଚ?
ମୋର ଏବେ କଲେଜ ତରଫରୁ ଇଣ୍ଟର୍ନସିପ୍ ଚାଲିଚି ସେଇ ଇଣ୍ଟର୍ନସିପ୍ ଜାଗାକୁ ଆସିଛି ଆଉ।
ହଁ ତାହଲେ ଉଁ
ଆଜି ର ଦିନରେ
ଆଜି ଆମର ବି ସେଇ ଇଣ୍ଟର୍ନସିପ୍ ଚାଲିଚି।
ଓହୋ କୋଉଠିକି ଯାଇଚ?
ଆମର ଏଇ ପଳାଶୁଣୀ ପାଖକୁ ଆସିିଚି
ଓହୋ ଆମର ଏଇ ରସୁଲଗଡରେ ଆଉ।
ହୁଁ
ଆଉ ଆଜି ଦିନ କଣ ଖାଇଚ?
ଆଜି ଉପମା ତରକାରୀ ଖାଇଚି ତାପରେ ଲଞ୍ଚ କଣ ଖାଇବି ଦେଖିବା।
ଓହୋଆଉ କୋଉଠି ରହୁଚ ଘରେ ରହୁଚ ନା ହଷ୍ଟେଲ ରେ?
ଏ ମୁଁ ହଷ୍ଟେଲେ ରେ।
ଓହୋ ହଷ୍ଟେଲରେ ଖାଇବା ପିଇବା ଭଲ ସବୁ ତ?
ହଁ ସେମିତି
ଓହୋ ହୁଁ। ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୋ ବାବା, ମାମା ଦିଦି ମୋ ସାନ ଭାଇ ଆଉ ମୁଁ।
ଓହୋ ମାମା ବାପା କଣ କରନ୍ତି?
ବାବା ମୁଢି ବେପାର କରନ୍ତି ଆଉ ମାମା ହାଉସ ୱାଇଫ ଆଉ।
ଓହୋ ଭାଇ ଭଉଣୀ କେତେ ବଡ ସବୁ?
ମୋଠୁ ମୋ ଭଉଣୀ ପାଞ୍ଚ ବର୍ଷ ବଡ଼। ମୋ ଭାଇଟା ମୋଠୁ ତିନି ବର୍ଷ ସାନ ଆଉ।
ଓହୋ ଭଲ ଆଉ। ଆଉ ସେମାନେ ଦିଦି ଏବେ କୋଉଠି କଣ ଚାକିରି କରିନ୍ ନା ନାଇଁ।
ହଁ ଦିଦି ଏବେ ଜବ୍ କରୁଛି।
ଓହୋ ତ ଆମର ସବୁ ଆଗକୁ ପ୍ଲନ୍ କଣ? ପର୍ବପର୍ବାଣି ଆସୁଛି କଣ ହବ ବହୁ ଥର ଇଚ୍ଛା ଅଛି କୁଆଡେ ଯିବାକୁ
ହଁ ରଥଯାତ୍ରାରେ ଭାବୁଛୁ ଟିକେ ପୁରୀଆଡେ ବୁଲିବାକୁ ଯିବୁ ଆଉ।
ହୁଁ ପୁରୀ ରେ ସି ବିଚ ଭଲ ଲାଗେ କି ନାଇଁ।
ହଁ ବହୁତ ଭଲ ଲାଗେ।
କେବେ ଗାଧେଇଚ?
ନାଇଁ। ଘର ଲୋକଙ୍କ ସହିତ ଗଲେ ସେ ତ ଗାଧାଇବାକୁ ଦିଅନ୍ତିନି ଆଉ।
ହୁଁ ସମସ୍ତ ସେଇଆା ଆଉ।
ଆଉ ତମର ରଥଯାତ୍ରାର ପ୍ଲାନିଂ କଣ ଅଛି?
ହଁ ଆମର ତ ସେ ପୁରୀରେ ଦିଟା ଘର ଅଛି ମୋ ସାନ ବାବା ବଡ ବାବାଙ୍କ ଘର ତାଙ୍କରି ଘରକୁ ଯିବାର ଅଛି ଆଉ ରଥଯାତ୍ର ଆଉ ତାଙ୍କ ଘରୁ ଯାଇକି ତାପରେ ଆମେ ଯିବୁ ରଥଯାତ୍ରା ଟାଇମ ରେ ଆଉ।
ଆଉ ତାପରେ ଯୋଉ ଦଶହରା ଅଛି ଦଶହରା ପ୍ଲାନିଂ କଣ ଅଛି?
ଦଶହାରେ ଆମର ଗୋଟେ ଫ୍ୟାମିଲି ଟ୍ରିପ ବନାହଉଛି ବାହାରକୁ ଯିବା ପାଇଁ, ଯେମିତି ବଦ୍ରିନାଥ କେ ଦନାଥ ସେଇ ଟାଇମରେ ଯିବୁ ସେଇଠିକି ଆଉ ହଛ ଏଥର ଦଶହରା ସେଇଠି ପ୍ଲାନ୍ ହେଇଛି। ଆଉ ତମର ଦଶହାର ପ୍ଲାନ୍ କଣ?
ଆମର ସେମିତି କିଛି ନାହିଁ।
ହୁଁ ହୁଁ ଆଉ ପର୍ବପର୍ବାଣୀ ତମକୁ କୋଉଟା ଭଲ ପସନ୍ଦ?
ମତେ ଗଜଲକ୍ଷ୍ମୀ ପୂଜା ପସନ୍ଦ। ଆମର ସେଠି ପୁରା ଆ।
ସେଟା କଣ ପାଇଁ ପସନ୍ଦ?
ଆମ ଗାଁରେ ସେଟା ପୁରା ଧୁମଧାମ ହେଇକି ସେଲିବ୍ରେସନ ହୁଏ ନା ସେଥି ଯୋଗୁ।
ଓହୋ ଆଉ ସବୁ କଣ ଭଲ ଲାଗେ?
ଆଉ ଖାଇବା ଭଲ ଲାଗେ।
କଣ ସବୁ ଖାଅ?
ଦହିବରା ଗୁପଚୁପ୍।
ଫେବରେଟ୍ କଣ?
ଏ ଗୁପଚୁପ୍।
ଓହୋ ଆଉ ଫାଷ୍ଟଫୁଡର ଫେବରଟ କଣ?
ଫାଷ୍ଟଫୁଡ଼ର ସେମିତି କିଛି ନାହିଁ।
ଓହୋ।
ଆଉ ତମର ଫେବରେଟ ଖାଇବା କଣ ହୁଁ।
ମୁ ମୋର ଏମତି ସ୍ନାକ୍ସରେ ଦହିବରା ଭଲ ଲାଗେ ଆଉ ଓ ଫେ ଯୋଉ ନନଭେଜ ରେ ବିରିୟାନୀ ଆଉ
ହଁ। ହଁ ଭଲ ତ ଅଛି ଏବେ ଆଉ ପାଗ ତ ବହୁତ ବିଗାଡିଲାଣି ଖରା ବର୍ଷା ଚାଲିଛି।
ବାବା ମା କେମିତି ଅଛନ୍ତି?
ବାବାଙ୍କ ଦେହ ହଁ ଠିକ ଅଛି ମାମା ବି ଦେହ ଏବେ ଟିକେ ଦେହ ଭଲ ନଥିଲା। ଟିକେ ଏଇ ଥଣ୍ଡା ଜର ହେଇଥିଲା ଏବେ ସେ ବି ଠିକ୍ ଅଛି।
ଓହୋ।
ହୁଁ ତମ ଘର କୁଆଡେ?
ଆମ ଘର ଢେଙ୍କାନାଳ।
ଓହୋ ଆମର ଏଇ ବରମପୁର।
ଓ ହୋ।
ଗାଁରେ ସବୁ କିଏ କିଏ ଅଛନ୍ତି?
ଗାଁରେ ତ ସେଇ ବାବା ମାମା ଦିଦି ଭାଇ ମୁଁ ଜେଜେ ଅଛନ୍ତି। ତାପରେ ବଡମା ବଡବାପା ଭାଇ ଭାଉ
ତମର ଜଏଣ୍ଟ ଫ୍ୟାମିଲୀ ନା ଜଏଣ୍ଟ ଫ୍ୟାମିଲୀ ନୁହଁ।
ନାଇଁ ନାଇଁ ଆମର ଅଲଗା ଅଲଗା।
ଓହୋ।
ତମର ଗାଁରେ କିଏ କିଏ ଅଛନ୍ତି?
ଆମ ଗାଁରେ ତ ଏବେ ଜେଜେବାପା ଜେଜେମା ତ ନାହାନ୍ତି ଦେଖାଗଲେ ଦାଦା ଖୁଡି ଅଛନ୍ତି ଆଉ ଆମେ ଆଉ ସେତିକି।
ଆଉ ଦାଦା ଖୁଡି କଣ କରନ୍ତି?
ଦାଦା ଖୁଡି ଦେଖା ଗଲେ ଦାଦା ଗୋଟେ ବି ବିଜନେସ ମ୍ୟାନ ଗୋଟେ ଅଫିସର ମ୍ୟାନେଜର ଅଛନ୍ତି ଆଉ ଖୁଡ଼ି ବି ଟିଚର ଅଛନ୍ତି।
ଅ ତାଙ୍କର କେହି ତମ ଭାଇ ଭଉଣୀ?
ହଁ ମୋର ଗୋଟିଏ ହିଁ ଭାଇ ଅଛି ତାଙ୍କ ସେ ମୋଠୁ ବହୁତ ସାନ ରହିବ। ତାର ଏବେ ଜଷ୍ଟ ପଞ୍ଚମ କ୍ଲାସ ହେଲା ଆଉ।
ଆଉ ଦାଦା ଖୁଡ଼ି ଭଲ ଅଛନ୍ତି?
ହଁ ସିଏ ବି ଭଲ ଅଛନ୍ତି ଆଉ ତମ ପାଠ ଏବେ କଣ ପଢୁଛ?
ମୁଁ ଏ ବି ଡିପ୍ଲୋମା କରୁଛି।
ଓହୋ ଡିପ୍ଲୋମା ପରେ ପ୍ଲାନ୍ କଣ?
ଡିପ୍ଲୋମା ପରେ ବି ଟେକ୍ କରୁବୁ।
ଓହୋ ଡିଷ୍ଟାନ୍ସ ବି ଟେକ୍ କରିବ ନା ଏମିତି ସରୁ ସରୁ ବି ଟେକ୍ କରିବ।
ନାଇଁ ନାଇ ଡିଷ୍ଟାନ୍ସ ରେ ଫାର୍ଷ୍ଟ ଦେଖିକି ଜବ କରିବୁ। ତାପରେ ଇଏ କରିବୁ ଆଉ।
ଅ ହ ଭଲ ଆଉ।
ହୁଁ।
ମୋର ବି ପ୍ଲାନ୍ ସେଇୟା ଅଛି ଏବେ ତ ଥାର୍ଡ ଇୟର ଚାଲିଛି ମୋର ଡିପ୍ଲୋମାର ସଇଲେ ଡିଷ୍ଟାନ୍ସ ବିଟେକ୍ ପ୍ଲାନ୍ କରିଛି ତା ସହିତ ଗମେଣ୍ଟ ଜବ୍ ପାଇଁ ପ୍ରିପେୟାର ଏଇଆ ଆଉ।
ପାଠ ପଢା ପଢି ଭଲ ଚାଲିଛି?
ହଁ ଚାଲିଛି ତ ଏବେ ତ ବହୁତ ହାର୍ଡ ହେଇଗଲାଣି ସବଜେକ୍ଟ ଯାକ ତାକୁ କମ୍ପ୍ଲିଟ୍ କଲାଳକୁ
ହ
ଚାଲିଛି ଆଉ।
ହଉ ମନ ଦେଇକି ପାଠ ପଢ।
ହଁ ଆଉ ତମ ପାଠପଢ଼ା କେମିତି କଣ ଚାଲିଛି?
ହଁ ସେମିତି ଠିକ ଠାକ୍ ଚାଲିଚି।
ଅଁ ଭଲ ତମେ ବି ମନ ଦେଇ ପାଠପଢ଼। ତମେ ବୋଧେ ବଡ ବୋଧେ ଭଉଣୀ ନା ତମଠୁ ବଡ ଆଡୁ
ମୋଠୁ ବଡ଼ ମୋ ଭଉଣୀ।
ଅଁ ହଁ ଆଉ କିଛି କୁଅ? ଆଜି ଖରା ଟା କେମିତି ଅଛି ତମ ଆଡେ?
ଆଜି ବହୁତ ଜୋରରେ ଖରା ହେଇଚି।
କାଲି ବର୍ଷା ହେଇଥିଲା ନା?
ହଁ କାଲି ଟିକେ ଟିକେ ବର୍ଷା ହେଇଥିଲା ତାପରେ ଛାଡି ଯାଇଥିଲା। ତମ ଆଡେ ପାଗ କେମିତି ଅଛି?
ଆମ ଆଡେ ବି ସେମ ସେଇ ଖରା ଜୋରରେ ଆଜି ଅଛି କାଲି ହେଲେ ଭଲ ପାଗ ଦେଇଥେଲା।
ହ
ଆଜି ଖରା ଜୋରରେ ଅଛି।
ଆଉ ତମେ ଏବେ କଣ କରୁଚ?
ଆମେ ଏବେ ଆସିଥିଲୁ ଜଷ୍ଟ ଆସିଲୁ ରସୁଲଗଡ଼ ରସୁଲଗଡରେ ବି ଇଣ୍ଟନସିପ୍ ଅଛି ଚାରଟା ଯାଏଁ ଆଉ। ଆମର ଡାଟା ଏଣ୍ଟ୍ରି କାମ ଆଉ।
ଓହୋ।
ଆଉ ତମ ଇଣ୍ଟନସିପ୍ ରେ ସବୁ କଣ ହଉଚି?
ଆମ ଇଣ୍ଟନସିପ୍ ରେ ଆମେ ସୋଲାର୍ ଲଗାଉଛୁ।
ଓହୋ ତମ ଇନସଷ୍ଟଡସନ ଆସିଲାଣି?
ହଁ ଶିଖଉଚନ୍ତି କରୁଚୁ ଟିକେ ଟିକେ ଆଉ।
ହଁ ଭଲ ଆଉ ଇଲେଟ୍ରିକାଲ ଷ୍ଟୁଡେଣ୍ଟ ବୋଧେ ତମେ?
ହୁଁ ତମର କୋଉ ବ୍ରାଞ୍ଚ?
ମୋର ବି ସେମ ଇଲେକ୍ଟ୍ରିକାଲ ହିଁ ଇଲେକ୍ଟ୍ରିକାଲ ତ ଜମାନା ଅଛି ଏବେ ଇଲେକ୍ଟ୍ରିକାଲ ହିଁ ଆଉ। ଆଉ ସବୁ କୁଅ? ଆଉ କିଏ ଏଇଠି ସବୁ ହଷ୍ଟେଲୁ କେବେ ଘରକୁ ଯିବନି?
ହଁ ହଷ୍ଟେଲ ରୁ ତ ଏବେ ଯିବାର ଅଛି। ଇଣ୍ଟର୍ନସିପ୍ ଏବେ ସରିଯିବ ତ ଏବେ ଯିବୁ ଘରକୁ ଆଉ। ଆଉ ତମେ ରଜ କୋଉଠି ସେଲିବ୍ରେସନ କରିଥିଲ ଏଠି ନା?
ନା ର ରଜ ମୋର ସବୁବେଳେ ଗାଁ ରେ ହିଁ ଗାଁ ରେ ହିଁ ଯୋଉ ମଜା ରଜର ଆଉ କୋଉଠି ବି ନାହିଁ। ତମେ କୋଉଠି ରଜ ଯାଇଥିଲ?
ମୁଁ ତ ଘରକୁ ପଳେଇଥିଲି।
ହୁଁ ରଜର ଯୋଉ ମଜା ଗାଁରେ ହିଁ ତାର ଯୋଉ ମିଠା ପାନ ଦୋଳି ଖେଳ। ପ ପିଠାପଣା।
ଅଁ ଆଉ ତମକୁ ପର୍ବ ପର୍ବାଣୀ ଭିତରୁ କୋଉଟା ଭଲ ଲାଗେ?
ମୋର ଫେବରେଟ୍ ହଉଚି ଯେମତି ଧୁମ ଧଡାକରେ ହୋଲି, ଦୀପାବଲୀ। ଏଗୁଡାକରେ ମତେ ପସନ୍ଦ ଟିକେ ଧୁମଧଡାକ ହେଲେ ମତେ ବହୁତ ଭଲ।
ହ
ଆଉ ପୂଜାରେ ସରସ୍ଵତୀ, ଗଣେଶ ପୂଜା ଏଇ ଟାଇପ୍ ର ମୋତେ ଭଲ ଲାଗେ ଆଉ।
ତମେ ଏଇ ସବୁ ତମେ ଏଠି ସେଲିବ୍ରେସନ୍
ନାଇଁ ନା ମୋର ଯେତେ ସବୁ ସେଲ୍ ବ୍ରେସ ତ ମୁଁ ସବୁ ଗାଁ ରେ କେବଳ ଦିୱାଲି ଟା ହିଁ ଆ ମୁଁ ଏଇଠି କରେ ଆଉ ବାକି ସବୁ ସେଲିବ୍ରେସନ ଗାଁ ରେ।
ଓ
ଆଉ ତମେ ଏଇଠି କର ନା କୋଉଠିକି ଯାଅ?
ନାଇଁ ମୋର ତ ଘର ପ୍ରପର ହଉଚି ଢ଼େଙ୍କାନାଳ ମୁଁ ସେଠି ରୁହେ ସେ ଠିବି ସବୁ ଆମର ସେଲିବ୍ରେସନ୍ ହୁଏ ପ୍ରବାସ ଛୁ ବୋଲି ବାହାରେ ଅଛୁ। ନାଇଁ ନାଇଁ ଆମର ଛାଡ଼ନ୍ତିନି।
ହଁ ହଁ ହଁ ମିସ୍ କରୁଥୁବ ଘର ଲୋକଙ୍କୁ ଆଉ।
ହୁଁ ଘରେ ଏତେ ବାଟ ଟରେ ବି ଆସିପାରନ୍ତିନ ବେଳେବେେଳେ ଆସନ୍ତି ଆଉ।
ହଁ ଅଁ। ସେଇ ତ ଅଉ। ହଉ ଆମେ ପରେ କଥା ହବା ଆଉ।
ହଁ।